ହାଲୋ।
ହାଲୋ।
ହଁ ଆଉ କେମିତି ଅଛ?
କୁହ। ହଁ ଭଲ ଅଛି ତମେ?
ହଁ ସେମିତି ଆଉ ଖରା ବହୁତ ହଉନି ଗରମ ପ୍ରବଳ ନାଇଁ?
ହଁ ବର୍ଷା ହେଲେ ବି ତ ଗରମ ରହୁଚି।
ହଁ ଆମର ତ ଏଇଠି ମାନେ ତମେ ଅନୁଗୁଳରେ ରହୁଚ ନା?
ହଁ ହଁ।
ହଁ ଆମର ତ ଜାଣିଚ ଆଉ ମୁଁ ଆମର ତ ଖୋର୍ଦ୍ଧାରେ ଟିକେ ବର୍ଷା ହଉଚି ହେଲେ ଆମେ ଟିକେ ଏବେ ଭୁବନେଶ୍ୱର ବୁଲିଆକୁ ପଳେଇ ଆସଚୁ। କିଛି ବର୍ଷା ପର୍ସା ନାଇ ପ୍ରାୟ ହଉନି ଖାଲି ଉଠେଇକି ରହୁଚି କିନ୍ତୁ ମାନେ ପାଗଟା ତଥାପି ମାନେ ବହୁତ ମାନେ ଗୁଳୁଗୁଳି ହଉଚି।
ହଁ ପାଗଡା ତ ସେମିତି ରହୁଚି ଭୁବନେଶ୍ୱରରେ କୁଆଡେ କୁଆଡେ ବୁଲି ଯାଇଚ?
ଭୁବନେଶ୍ଵରରେ କଣ ଆସିଥିଲୁ ଟିକେ ପୁରୀ ଯିବା ପାଇଁ ଭାବିଥିଲୁ ଏ ଗରମକୁ ଦେଖିକି ଆଉ କୁଆଡେ ଇଚ୍ଛା ହଉନି ଯିବା ପାଇଁ ନ ଏଇଡ୍ ତ ବହୁତ୍ ବଢିଆ ବଢିଆ ଜା ଗା ବି ଅଛି ଟିକେ ଲିଙ୍ଗରାଜ୍ ଯିବୁ ବୋଲି ଭାବିଥିଲୁ। ଆଉ ଟିକେ ପୁଅ ମାନଙ୍କୁ ନେଇକି ଯାଇଥାନ୍ତି ସେମାନେ କେବେ ଦେଖି ନାହାନ୍ତି ଆ ଯିବି ଯିବି ବୋଲି ବସଛି ଆଉ ଯାାଇପନି ବହୁତ୍ ଏ ଯୋ ଗୁଳୁ ଗୁଳି ହଉନି କି ଲାଗୁ ଚି ମାନେ ଅଂଶୁଘାତ ହେଇଯିବ ବାହାରକୁ ବାହାରିଲେ।
ହଁ ଦିଣ୍ଡ ବେଳେ ହୁଳୁ ହୁଳି ହଉଚି ପୁଣି ସନ୍ଧ୍ୟା ହେଲେ ବର୍ଷା ହେଇଯାଉ
ମାନେ କହିଲେ ବା ଏସିିରୁୁ ବାହାରିବାକୁ ବି ଇଚ୍ଛା ହଉନି। ଅନୁଗୁଲରେ ତ ବହୁତ ଗରମ କାରଣ ଯାଆ ତି ମୋ ସ୍ଵାମୀ ଯାଆନ୍ତି କାମରେ ସେ କୁହନ୍ତି ମାନେ ସେଇଡି ଗୁଳୁଗୁଳି ବହୁତ୍। ହଁ ବହୁତ୍ ଗରମ। ଆଉ ଆଉ ଆମେ ତ ଆଉ ତମେ କୁଆଡେ ଆଉ ଯାଇନି ଖାଲି ଯାହା ଖୋର୍ଦ୍ଧାରେ ଟିକେ ବୁଲଥିଲି। ଆମ୍ ତ ସେଇଠି ରହୁଚୁ ଏଇଠିକୁ ବୁଲିଆ ପାଇଁ ଆସଛୁ। ଆଉ ଖୋର୍ଦ୍ଧା ଆଡେ କଣ ଜାଗା ସବୁ ଦେଖିଚ?
କଣ ଅ ମୁଁ ତ ଯାଇନି ମୁଁ ଥରେ ଯାଇଥିଲି ଯାହା ସେ ଭୁବନେଶ୍ଵର ସାଇ ଯାଇଥିଲୁ ଆଉ ନାଇଁ ସେମିତି କୁଆଡ଼େ ଯାଇନି। କଣ କଣ ବୁଲିବା ଜାଗା ଅଛି କୁହ ନେକ୍ସଟ୍ ଟାଇମ୍ ଆମେ ବୁଲିବୁ।
ହଁ ଆଚ୍ କଣ କି ଖୋର୍ଦ୍ଧାରେ ଆମର ବରୁଣୀ ଶୁଣିଥିବ ବରୁଣୀ।
ହଁ ହଁ ପାହାଡ଼।
ହଁ ସେଇଠି ମାନେ ବହୁତ ବଢି଼ଆ ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତ ମାନେ ପାହାଡ଼ ତଳେ ତ ମାନେ ପାହାଡ଼କୁୁ ଲାଗିକି ବରୁଣେଇ ମନ୍ଦିର ହେଲା ସେଇଠି ମାନେ ଦି ଭଉଣୀ ବରୁଣେଇ ଆଉ କରୁଣୀ ଦି ଭଉଣୀ। ମାନେ ସେଠି ବିଶ୍ଵାସ ଅଛି ଯେ ମାନେ ବରୁଣୀ କରୁଣୀ ଦି ଜଣ ଆଜି ପର୍ଯ୍ୟନ୍ତ ସେ ଜାଗାକୁ ମାନେ ସୁରକ୍ଷିତ ରଖିଛନ୍ତି। ସେମାନେ ହିଁ ଜଗିକି ରହିଛନ୍ତି ସେ ଜାଗାଟାକୁ।
ଓହୋ। ଯାଇଥିଲ ସେଇଠିକି ତମେ?
ହଁ ଆମେ ମାନେ ଛୁଆଙ୍କୁ ନେଇକି ଯାଇଥିଲୁ ପାହାଡ଼ ଉପରକୁ ଚଢି଼ବାକୁ। ମାନେ ସେମାନେ କଣ କରରେ ସିଏ କଣ କରରେ ନା ଆଜି ପର୍ଯ୍ୟନ୍ତ ଲୋକମାନେ କହୁଛନ୍ତି ଆମେ ତ କେବେ ଦେଖିନୁ। ସେ କହୁଛନ୍ତି ଆଜି ପର୍ଯ୍ୟନ୍ତ ଗୋଟେ ମ ମହାବଳ ବାଘ ଅଛି ଯିଏକି ଆସେ ସେଠିକୁ ମାନେ ଭଗବାନଙ୍କୁ ପ୍ରଣାମ କରିକି ଯାଏ।
ହଁ ଲୋକ ସେଇଠି ଲୋକ ଯୋଉମାନେ ରହୁଛନ୍ତି ସେଇଠି ଜାଣିଥିବେ।
ହଁ ମାନେ ପ୍ରତ୍ୟେକ ଠାକୁରାଣୀ ନା ଆଉ ସେଇଠି ଗୋଟେ ଝରଣା ଗୋଟେ ଅଛି। କଣ ମାନେ ସେଟା ପତଲା ହେଇକି ବୋହି ଯାଇଛି। ଆଉ ସେଇ ଝରଣାର ପାଣିରେ ଯେ ଗାଧାଏ ନେ ତା ଚର୍ମରୋଗ ଫର୍ମର କିଛି କିଛି ହବନି। କାହିଁକି ନା ସେଠି ବହୁତ ସେଇଟା କଣ ପାହାଡ଼ରୁୁ ସେପଟୁ ବାହାରିକି ଆସିଛି ନା। ତ ସେଇଟା ଜଙ୍ଗଲ ଏରିଆଟା ପୁରା।
ପାଣି ଫୁଣି ଠାକୁରଙ୍କ ଜାଗା ଟା ନା, ତ ସେମିତି ରହିଛି ସେଇଠି ମାନ୍ୟତା ଆଉ।
ତାପରେ ସେ ଜଙ୍ଗଲରେ କଣ କି ବହୁତ ଔଷଧୀୟ ବୃକ୍ଷ ଅଛି ହେଲା। ମାନେ ଯୋଉଟା କି ସେଇପଟେ ଦି ଝରଣାଟା ଯୋଉ ବହୁଛି ସେଇ ଔଷଧର ଗୁଣ ଗୁରା ସେ ପାଣିରେ ରହିଥାଏ ହେଲା।
ପାଣି ସେଇଥ୍ ପାଇଁ ହଁ ଭଲ ହେଇଯାଏ ଦେହର ଆଉ।
ପ୍ରାୟ ସେ ପାଣି ଟା ଗୋଟେ କୁଣ୍ଡକୁ ଯାଇଛି ଲୋକ ସେଠି ପ୍ରାୟ ସେ ଗାଧାନ୍ତି। ଆଉ ମାନେ ବଢି଼ଆ ସେ ଜାଗା ଦେଖିବ ତମେ ଯେତେବେଳେ ପାହାଡ଼ ଉପରକୁ ଯିବ ତଳକୁ ଦେଖିଲା ବେକୁମର କୁ ଦେଖ ସୌନ୍ଦର୍ଯ୍ୟ ଭରା। ମାନେ ସବୁଆଡ଼େ ଖାଲି ଗଛ ସବୁ ତମେ ଫଟୋ ଫଟ ଉଠେଇବାକୁ ବି ବହୁତ ବଢି଼ଆ ହେଇଛି।
ତମେ ଯାଇଥିଲ ସେଠିକି ଯାଇଥିଲ?
ହଁ ଆମ ଘରେ ସମସ୍ତେ ଯାଇଥିଲେ ହେଲା ଆମ ଛୁଆ ବହୁତ ଛୋଟ ଥିଲା। ତିନି ଚାରି ବର୍ଷ ହେଇଥିଲା ତାଙ୍କୁ ଦି ଜଣ ଧରିକି ଯାଇଥିଲି ହେଲା। ଭାବିଲୁ ଆମେ ପାହାଡ଼ ଉପରକୁ ଯିବୁ ବୋଲି ମାନେ ମନସ୍ତ କରିଦେଲୁ ଯିବୁ। ଅଧା ତ ଯାଇଛୁ ଟିକେ ଡର ମରଲା କିଏ କହିଲା ଯଦି ଏଠି ବାଘ, ହାତୀ କିଏ ବାହାରିବା କଣ କରିବା ଗୋଟେ ପଟେ ପୁରା ପାହାଡ଼କୁ ହଁ ମାନେ ବହୁତ ମାନେ ବହୁତ ଗ ଛ ମାନେ ଜଙ୍ଗଲ ଟା ନା। ହଁ ଅବଶ୍ୟ ଲୋକ ବହୁତ୍ ଆସନ୍ତି। ହଁ ଆଗରେ ପଛରେ ଲୋକ ଚାଲିଥିବେ ଡର ଲାଗିବନି, ହେଲେ ଏତିକି ମାନେ ବାଗେଇ ଯିବ ପଡି଼ବ କାରଣ ପାହାଡ଼ର ଗୋଟେ ଏ ପଟେ ତମେ ଚାଲିବ ଆଉ ଆରପଟ ଟା ପୁରା ତଳକୁ ପା ଖାଲ ଢିପ ଘାଇଟା ପୁରା ଆରି ଅଛି। ହେଲା ତ ଆମେ ଧୀରେ ଧୀରେ ହଁ। ତାପରେ ବେତ ଗଛ ବହୁତ ଥିଲା ସେଗୁଡା ସବୁ ବାଜୁଥିଲା। ତାକୁ ଆଡ଼େଇ ଆଡ଼େଇ ଆଡ଼େଇ ଆଡ଼େଇ ଗଲୁ। ଆମର ଯିବାର ଇଚ୍ଛା ଥିଲା ଯୋଉ ସୀତାକୁଣ୍ଡ ଗୋଟେ ଅଛି ସେଇଠି ହେଲା। ସେତେବେଳେ ଗୋଟେ ମାନ୍ୟତା ଥିଲା ହଁ। ସେତେବେଳେ ମାନ୍ୟତା ଥିଲା ଯେତେବେଳେ ରାମଚନ୍ଦ୍ର ବନବାସ କରୁଥିଲେ ସେମାନେ ଏଇ ବାଟେ ଦେଇକି ଯାଉ ଥିଲେ ହେଲା। ତ ସି ଯେତେବେଳେ ତାଙ୍କ ବାସନ ଫାସନ ମଜନ୍ତି। ପାଣିର ମାନେ ପାଣି ଦରକାର ହେଲା ତାଙ୍କୁ। ତ ସିଏ ସେଇଥିପାଇଁ ସେଠି ଗୋଟେ କୁଣ୍ଡ ଛୋଟ କୁଣ୍ଡ ମାନେ ବେଶୀ ବଡ଼ ବି ନୁହେଁ।
ହଁ ସେଇଠି ଛୋଟ ଟାଇପ୍ ର ମୁଁ ଦେଖିଛି ବି ମାନେ ଯେମିତି ଆସେ ଫୋ ଦେଖ
ହଁ ହଁ ମାନେ ସେଇଟା ଗଭୀର କିନ୍ତୁ ବହୁତ ଏଠୁ ଯଦି ମନେ କି ଗୋଟେ ପଶି ବିି ଯାଏ ସେ ଭିତରେ। ସେ ଯକି କୋଉଠେ ଗଙ୍ଗା ନା କୋଉଆଡେ ଯକି ବାହାରେ ମାନେ ବହୁତ ଗଭୀର ଆଉ ସି ତା ସେଠି କହିଥିଲେ ଯେତେବେଳେ ହଁ ହଁ ଭିତରେ ରାସ୍ତା ସୁଡଙ୍ଗ ଟାଇପ ର। ତ ସୀତା ସେଠି ମାନେ ଯେତେବେଳେ କରିଥିଲେ କୁଣ୍ଡ ଟା ତାଙ୍କର ହେଇଥିଲା। ଆ ସିଏ କହିଥିଲେ ଯେ ମାନେ ଏତେ ଗ୍ରୀଷ୍ମ ରୁଦ୍ର ଯେ ତ ତ ଯେତେ ଖରା ହେଲେ ବି ସେଟା କେବେ ଶୁଖିବନି। ଲା ମାନେ ବଢିଆ ହେଇଛି ନା ନା ନା ସେମତି ପାଣି ପୁରା ଭୁଲ। ହଁ ମୁଁ ଯାଇକିକୁ ହାତ ବୋଡେଇଦେଲି ମୁଁ ଯାହା ଯାଇଥିଲି ସେ ଡରି ଲଗେଇଲେ କାଳେ ପୁଡିଯାଏ। ଛୋଟଟା ବହୁତ ଛୋଟଟା ହେଲା। ହଁ ମାନେ ଯୋଉ ଉତ୍ସବ ପାଣି ଟ ପାହାଡ ଭିତ୍ର ନଥାଏ। ସେମତି ହଁ ତମକୁ ଲାଗିବ ମାନେ ବହୁତ ଛ ଛଟିଆ ତମକୁ ଲାଗେ ବହୁତ ଛୋଟିଆ କୁଣ୍ଡଡା କିନ୍ତୁ ତା ଭିତରେ ବହୁତ ଗଭୀର ପାଣି।
ଭିତରେ ଭିତରେ ସେଇଟା ରହିଛି ଆଉ ଫାଷ୍ଟ ରୁ ସେଇଟା ସେମିତି ବନା ହେଇଛି।
ହଁ ମାନେ ଭଗବାନଙ୍କ ଆଉ ଗୋଟେ ଯୋଉ ପାଣ୍ଡବ ମାନେ ଯୋଉ ଅଜ୍ଞାତବା ସେ ଯୋଉ ଯାଉଥିଲେ ସେମାନେ ତାଙ୍କର ଗୋଟେ ଗୁମ୍ଫାଟେ ବନେଇଛନ୍ତି ହେଲେ ସେଇଟା ମୁଁ ଯାଇ ପାରିଲିନି ସେଟା ଆଉ। ଟିକେ ପାହାଡରୁ ଆଉ ଟିକେ ଉପରକୁ ଗଲେ ସେଇ ବରୁନି ପାହାଡରେ।
ଓହୋ ପାହାଡ ଉପରେ ସେଇଟା।
ହଁ ହଁ ତ ଆମେ ମାନେ ଆର ପଟକୁ ଆମେ କଣ ହେଲା ଅଧା ବାଟ ଯାଇଛୁ। ଛୁଆଙ୍କୁ ନେଇକି ଯାଇଛୁ ସେମାନଙ୍କ ସ୍କୁଲୁ ଡାଇରେକ୍ଟ ଆସିକି ଯାଇଛନ୍ତି।
ଚଢିବା ଟା ବି ପାହାଡ ବହୁତ କଷ୍ଟ ନା।
ଡର ବି ଲାଗୁଥିଲା ତିନି ଚାରି ବର୍ଷ ହେଇଥିଲା ନା। ଏବେ କଣ ପିଲା ବଡ ହେଲେଣି ଆମେ ଯାଇଥିଲୁ ଦି ତିନି ବର୍ଷ ତଳ କଥା କହୁଛୁ ହଁ।
ଧରିକି ଯିବାକୁ ପଡିବ।
ହଁ ମଣ୍ଡେ ପିଲାଙ୍କୁ ନେଇକି ଗଲାବେଳକୁ ଭାରି ମାନେ ଡର ଲାଗିଲା ମୁଁ କହିଲି ଯଦି ପଡ଼ି ପଡ଼ିଯିବ କଣ ହେବ ସେଇଠୁ ତଥାପି ଯାଇଥିଲୁ ନେଇକି।
ଆଉ କୁଆଡେ କୁଆଡେ ଯାଇଥିଲ ବୋଲି ଏବେ ଯୋଉ ଯାଇଛ କୁଆଡେ ଯାଇନ ବୋଲି?
ଏବେ ଆଉ ଯାଇନୁ ଏବେ ଗଲେ ଘରକୁ ଏବେ ଘରକୁ ଗଲେ ଭାବିଛି ମୁଁ ବେ ଅଛି ଟିକେ ଭୁବନେଶ୍ୱରରେ ମୁଁ ଘରକୁ ଗଲେ ଖୋର୍ଦ୍ଧା ଯେତେବେଳେ ଯିବି ସେଇଠି ଯାଇକି ଟିକେ ଭାବୁଛ ଆଉ ଟିକେ ବୁଲାବୁଲି ଆହୁରି ବହୁତ ବହୁତ ଜାଗା ଅଛି ଏବେ ଗୋଟେ ନୟାଗଡ ଆଡକୁ ଗଲାବେଳେ
ବହୁତ ଜାଗା ମୁଁ ଯାଇଛି ଆଗରୁ ଭୁବନେଶ୍ଵର ବହୁତ ଜାଗା ଭଲ ଭଲ ବୁଲିବାକୁ। ଅଛି ଭୁବନେଶ୍ଵରରେ ବି ତମ ସେଇଠୁ କେତେ ବାଟ ତମ
ଆମ ଘରଠୁ କୋଉ କୋଉ ଜାଗା ଜାଗା କହୁଛ ଭରା ତମେ? ମାନେ ଯୋଉ ସବୁ ଦର୍ଶନୀୟ ସ୍ଥାନ। ଆମ ଘରଠୁ ଏଇ ପନ୍ଦର କୋଡିଏ କିଲୋମିଟର ହବା ଖୋର୍ଦ୍ଧା ଟୁ ଭୁବନେଶ୍ଵର ହଁ। ପନ୍ଦର କୋଡିଏ କିଲୋମିଟର ହବ।
ଅଳ୍ପ ବାଟ ଆଉ ରାତିରେ ଆସିକି ତାହେଲେ ରାତିରେ ବୁଲିବା ପାଇଁ ବଢିଆ ଲାଗେ।
ହଁ ଆମେ ତ ଏଇ ଯୋଉ ଦଶହରା ଟାଇମ ରେ ଯେହେତୁ ମାନେ ରା ଟାଇରେ କଣ ବେଶୀ ଭିଡ଼ ନଥାଏ ନା ତ ଆମେ କଣ କରୁ ସେଇ ଟାଇମରେ ମାନେ ଗାଡ଼ିରେ ପଳେଇ ଆସୁ ବାରଟା ବେଳକୁ ଯାଇକି ବୁଲାବୁଲି କରିକି ତାପରେ ତଥାପି ଲୋକମାନେ ମାନେ ଆମେ ଭାବୁ କଣ ହଁ ଆମେ ଭାବୁ କଣ ମାନେ ହଁ ଦଶହରା ଟ ଆମେ ଭାବୁ ଯେ ଆମେ ବାରଟା ବେଳେ ଏତେ ଭିଡ ନଥିବ ବୋଲି ଦେଖିଲା ବେଳକୁ ଲୋକମାନେ ବି ସେଇ ଟାଇମ ହିଁ ବୁଲୁ
ଆ ଲୋକାଲ ଲୋକ ଯୋଉମାନେ ସେ ଭୁବନେଶ୍ଵର ଲୋକ ଯୋଉମାନେ ସେମାନେ ତ ସେମାନେ ସେଇ ଶୂନଶାନ୍ ଟାଇମରେ ହିଁ ଆସିବେ। ସେମାନେ ବି ଭାବନ୍ତି ନା ସେଇ ଟାଇମରେ ଲୋକ ନ ଥାନ୍ତି ବୋଲି।
ହଁ ଆମର ଦେଢଶୁର କଇଲେ କହିଲେ ସମ ବୋଧେ ଏମାନେ ଜାଣିଦେଲେଣି ଯେ ଆମେ ବି ଯୋଉ ଟାଇମରେ ଯାଇଛୁ, ସେମାନେ ବି ସେଇ ଟାଇମ ରେ ହିଁ ଯାଉଛନ୍ତି। ମାନେ କେମିତି ଜାଣୁଛନ୍ତି କେଜାଣି, ମାନେ ସେଇ ଟାଇମରେ ହିଁ ଆମେ ଭାବୁଚୁ ହଁ କେହି ତ ନ ଥିବେ, ଆମେ ବୁଲାବୁଲି କରିକି ପଳେଇ ଆସିବୁ କିନ୍ତୁ ସେମାନେ ସେଇ ଟାଇମରେ ହିଁ ସବୁତକ ଲୋକ ଯାଇକି ଭିଡ।
ଆଚ୍ଛା ସେଇ ଟାଇମରେ ରହି ସମସ୍ତେ ଭାବନ୍ତି ନା ଏଇ ଟାଇମରେ ଆମେ ତ ସେମିତି ମୁଁ ଏବେ ଘରେ ଅଛି ମୋର ଟିକେ ଦେହ ଭଲ ନାହିଁ ଯେ। ଆଉ ସେମିତି କୁଆଡେ ଯା-ଯାଇଥିଲେ ଏବେ ଅନୁଗୋଳର ଯାଇଥିଲୁ ଜଗନ୍ନାଥ ମନ୍ଦିର ଯାଇଥିଲୁ। ଥିଲୁ ବୁଢୀ ଠାକୁରାଣୀ ମନ୍ଦିର ଯାଇଥିଲୁ ବୁଲିକି ଆସିଚୁ। ଆମର ଏଠି ବି ବହୁତ। ହଁ ହଁ, ସେଇ ଜଗନ୍ନାଥ ମନ୍ଦିର ପା ଖରେ। ଆଉ ଆସ କେତେବେଳେ ବୁଲିକି ଯିବ। ଛୋଟ ଛୋଟ ପିଲାଙ୍କର ଯେତେବେଳେ ପିଲାଙ୍କର ଛୁଟି ରହୁଚି।
ତାଙ୍କ କାମରେ, ସେପଟେ ଯାଆନ୍ତି ହେଲେ ମୁଁ କେବେ ଯାଇନି ଶୁଣିଛି ଦେଖିବା ଯିବା। ଆଉ ତମ ରୋଷେଇ ବାସ ସବୁ ସରିଲାଣି।
ଜାଗା ଅଛି। ହଁ, ମୁଁ ତ ଏବେ ବସିଛି ଖାଇବି। ରୋଷେଇ ମା କରୁଚି।
ହଁ ଏବେ ତ ରଜ ପାଇଁ ପୁରା ମାନେ ଘରେ ସବୁ ବନ୍ଧୁ ବାନ୍ଧବ
ହଁ କାଲିଠୁ ରଜ। କାଲିଠୁ ଆଜିଠୁ ଏତେ ପିଠାପୁଠି କରିବା। ପାଇଁ ସବୁ ଜିନିଷପତ୍ର କରାହେଉଛି। କାଲି ପିଠା ପୁଠି ହେବ। ତମର
ଆମର ସେଇଆ, ମାନେ ମୋର ତ ପୁଅ ରଜ ଅବଶ୍ୟ ପୁଅ ମାନଙ୍କର କଣ? ହେଲେ ଆମେ ଯେହେତୁ ଘରକୁ ସମସ୍ତେ ଭଉଣୀମାନେ ଆସିଚୁ ହେଲା ତ ଦିଦି ମାନଙ୍କର ଛୁ ଝିଅ ମାନେ ସେମାନ ଙ୍କର ସମସ୍ତଙ୍କର ହଁ ମାନେ ମଜା ଲାଗୁ ସମୟ କୁଆଡେ ପଳଉଛି ହଁ।
ଜଣା ପଡିବନି। ସମସ୍ତେ ଏକାଠି ରହିଲେ ଟାଇମଟା ତ ଜଣା ପଡେନି।
ତା ପରେ ଆମର କଣ ମାନେ ବଡ ପରିବାର ଧର ମୋର ଝିଅ ନାହିଁ ମୋ ଯାଁଙ୍କର ଗୋଟେ ଝିଅ। ତା ତା ପାଇଁ ସବୁ ମୁଁ ବନ୍ଦୋବସ୍ତ କରେ। ଦୋଳି ଫୋଳି ଲଗାଏ। ତାକୁ ଟିକେ - ସଜବାଜ କରିଦିଏ। ତା ରେ ଟିକେ ମେହେନ୍ଦୀ ପକେଇଦିଏ। ମୋ ପୁଅ କଣ କରିବ। କହିବ ଆରେ ସମସ୍ତେ ସଜବାଜ ହେଲେଣି ଆମର ରଜ। ମୁଁ କହିଲି ରଜ ତ ବେସିକାଲି ମାନେ ଝିଅ ମାନଙ୍କର। ହଉ ହଉ ଆସେ ତତେ ଟିକେ ନୂଆ ଡ୍ରେସ୍ ଟିକେ ପିନ୍ଧେଇଦବା ଆଉ।
ହଁ, ନୂଆ ଡ୍ରେସ୍ ପିନ୍ଧଦେଲେ ସେଇଟା ତାଙ୍କ ରଜ ଆଉ। ହଁ ସରିଲାଣି ସକାଳୁ ରୁଟି ଖାଇଚି। ତମେ
ମୁଁ ସକାଳୁ ଟିକେ ବିସ୍କୁଟ ଚା ମୋର ଟିକେ ହେଇଗଲା। ଏବେ ଟିକେ ଚାଉମିନ ଟିକେ କରାହେଇଛି ଖାଇଦବା ଆଉ ଟିକେ ପରେ ଆଉ। ମୋର ଟିକେ ଚା ନ ହେଲେ ଟିକେ ହୁଏନି ନା। ସକାଳେ ଆଉ ସନ୍ଧ୍ୟା ବେଳେ ମୋର ଯେମିତି ହେଲେ ଚାହା ଟିକେ ହବ।
ହଁ ସେଇଟା ଅଭ୍ୟାସ ହେଇଗଲାଣି ନା। ଯାହାର ଅଭ୍ୟାସ ହେଇଗଲାଣି ସେଇଟା ତାଙ୍କୁ ଭଲ ଲାଗିବ।
ତା ପରେ ଆମେ ଟିକେ ବୁଲାବୁଲି। ହଁ, ଆମେ ଟିକେ ବୁଲାବୁଲି କରିବାକୁ ଯାଇଥାନ୍ତୁ ହେଲା ଘରକୁ ଭାବୁଛି ଗଲେ ଏବେ ଗୋଟେ ଫତେଗଡ ରାମ ମନ୍ଦିର ଗୋଟେ ହେଇଛି ନା ନୟାଗଡ ହଁ ହଁ, ତାକୁ ଚିଡେଆକୁ ଗୋଟେ ବୈଷ୍ଣବ ଦିବୀ ହେଇଛନ୍ତି। ବୈଷ୍ଣବ ଦେବୀ ମନ୍ଦିର
ହଁ ସେଠି ନୂଆ ହେଇଛି।
ହଁ ସେଇ ନୟାଗଡ ଆଡେ ହେଇଛନ୍ତି ହେଲା ତ ମୁଁ ଭାବିଲି ମୁଁ କହିଲି ନାଁ। ନାଇଁ କହୁଥିଲି ମୋ ସ୍ୱାମୀ କହିଥିଲେ ମୁଁ କହିଲି ଟିକିଏ ଯିବା। ଆଉ ଟିକିଏ ବୁଲିବାଆସିବା ସମୟ ହଉନି ଛୁଆଗୁରା ବହୁତ ଦୁଷ୍ଟ ହଉଛନ୍ତି ଯୁଆଡେ ନେଲେବି। ସେ ଯୋଉ ରାମ ମନ୍ଦିରଟା ଟିକେ ଉଚ୍ଚା ଜାଗାରୁ
ଖରାରେବି ମାନେ ବୁଲିବାକୁ ପାଗଟା ଯଦି ଟିକିଏ ମେଘୁଆ ହୁଅନ୍ତା।
ହଁ ତାପରେ କଣକି ସେ ମନ୍ଦିରଟା ବହୁତ ଉଚ୍ଚା ଜାଗାରେ ହେଇଛି ହେଲା। ମାନେ ଟିକିଏ ଡରଲାଗେ ଯିବାକୁ ଛୁଆଙ୍କୁ ମୋ ଛୁଆ ବହୁତ ଦୁଷ୍ଟ। ମୁଁ ସେଇଥିପାଇଁ ତାଙ୍କୁ ଏକା ନବାପାଇଁ ମତେ ଡରଲାଗେ ମୁଁ ନାଇଁ ହଁ ମାନେ ପରିବାର ଲୋକ ସମସ୍ତେ ଗଲେ ତାକୁ ଟିକି ତତେ ନେଇକିଇ ଗଲେ ମୁଁ ଭାଓ ବହୁତ ହଁ। ତାପରେ ଏବେ ପୁରୀ ଯିବୁ ବୋଲି ବାହାରିଛୁ। ପୁରୀରେ ମାନେ ପୁରୀରେ ଦର୍ଶନ କରିବାକୁ ମାନେ ଭାରି ଇଚ୍ଛା ଯୋଉ ଭିଡ ରହୁଛି। ଚି ମାନେ ସବୁଆଡେ ଠିକ ଠାକ ଅଛି। ସେମାନେବା ଖାଲି କହୁଚନ୍ତି କହୁଛନ୍ତି ମାମା। ଆଉ ବୁଲିବାକୁ ନବାକୁ କହିଥିଲ କୁଆଡେ ଟିକିଏ ଯିବା। ଏଇଠିତ ବଢିଆ ବଢିଆ ଛୁଆଙ୍କର ପ୍ଲାନିଟୋରିୟମ ଅଛି ମ୍ୟୁଜିୟମ ଅଛି। ହେଲେ କଣ ମତେ ଆଜି ଖରା ଡରରେ ମୁଁ କୁଆଡେ ଯାଇପାରୁନି। ଟିକିଏ ନନ୍ଦନକାନନବି ଅଛିନା ଏଠି ଯୋଉ ମାନେ ଜା
ହଁ ନନ୍ଦନକାନନତ ବହୁତ ବଢିଆ ଜାଗା।
ଏଇ ନନ୍ଦନକାନନ ଟିକିଏ ବୁଲିବା ପାଇଁ ସେମାନେ ହଉଛନ୍ତି ହାତୀ ଭାଲୁ ବାଘ ଟିକିଏ ଦେଖିବେ ହେଲେଣି ଏହି ବୟସର ଛଅ ସାତ ବର୍ଷର ହେଲେଣି। ଏଇ ମୁଁ କହିନି ଏମିତି ଗରମ ଅଛି ଭାଲୁ ବାହାରିବନି ଭିତରୁ। ହଁ ଶୀତ ଦିନଟା ମାନେ ପିକନିକ ପାଇଁ ବଢିଆ। ଆମେ ଭାବିଚୁ ଆମର ଏବେ ଯୋଉ ଯିବୁ ଆମେ ଫତେଗଡ ଆଉ ବୈଷ୍ଣବ ଦେବୀ। ଶୀତ ଦିନେ ଭାବିଚୁ ଟିକିଏ ଯିବୁ।
ହଁ ସେଇ ଟାଇମରେ ଗଲେ କଣକି ଖରା ମାନେ ବେଶୀ ନଥିବ ଏବେ ଯେହେତୁ ପାହାଡ ଉପର।
କିଏ କିଏ ଯାଇହବ ତମେ ଗୋଟେ ବୁଲାବୁଲି କରିପାରିବ ଥକା ପଣ ଲାଗିବନି। ଏବେ ଏମିତି ଗରମ ଗୁଳୁଗୁଳି ମାନେ କିଛି କରି ଉଇଁ ଚାଲି ଘରେତ ଏଇ ଆଜି ଏମିତି ଗୁଳୁଗୁଳି ହଉଛି। ଏସିରୁ ବାହାରିଲା ମାନେ ଡ୍ରେସ ପୁରା ଅଦା।
ଓଦା ହେଇଯାଉ।
ମାନେ ଏତେ ଗରମ ଖରା ଫରା ଜୋର ହେଇଛି। ଆଉ ଦୋଳି ଫୋଳି ଯାହା ଖେଳିବାକୁ ବାହାରେ ଯୋଉ ଉତ୍ସବ ଫୁତ୍ସବ ଅଛି ମାନେ ଆମର ଏଠି ପଡିଆଡେ ତୋଳି ଲାଗେ ଗୋଟେ ବଡ ପଡିଆ। ହଁ ଆମର ଏଠି ହୁଏ ମାନେ ଆମର ପାତ୍ର ପଡାରେ ଗୋଟେ ଉତ୍ସବ ହୁଏ ଜାଗମରାରେ ଗୋଟେ ହୁଏ।
ଅ ହ
ତାପରେ ଏବେ ଏଠି ଘର ପାଖରେ ହଁ ମାନେ ସେଳସବୁ ମାନେ ଷ୍ଟଲ ପଡିବ।